ହେଲୋ।
ହାଲୋ ହାଲୋ।
ହେଲୋ କରୁଚନ୍ତି। କଣ କରୁ
ବସଥିଲି ଆଉ।
ଆଉ ଭଲ ସବୁ? ମୁଁ ବି ସେଇ ସଖାଳ ରୋଷେଇ ସାରିକି ବାସ୍ ଏବେ ବସିଛି।
ଓ ହୋ ହୋ ରୋଷଇ ସରିଗଲାଣି ଏତେ ଜଲଦି।
ହଁ ସଖାଳ ଖାଆନ୍ତି ସମସ୍ତେ। ତ ସଖାଳ ଖାଇବାଟା ସରିଯାଇଛି।
ଓହୋ ତାପରେ ରୋଷେଇବାସ ହବ ଖରା ବେଳ ପାଇଁ ଆଉ
ହଁ ଖରାବେଳ ପାଇଁ ଅଲଗା। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଠିକ ଠାକ୍ ଆପଣଙ୍କର?
ହଁ ଭଲ ସମସ୍ତେ ଆପଣଙ୍କ ଘରେ? ମଁ ମୋ ପୁଅ। ଆଉ ଆମର ଯୌଥ ପରିବାର ମୋ ସାନ ଯା ଆଉ ଦିଅର ତାଙ୍କର ଯୋଡିଏ ପୁଅ ଉ ଶଶୁର ଶାଶୁ ନଣନ୍ଦ
ଜଏଣ୍ଟ ଫ୍ୟାମିଲି ପୁରା।
ହଁ। ଆଉ ମୋ ପୁଅ ଏତିକି ଆମେ ଘରେ ହେଇଥା ଆଉ ପୁଅ ଯୋଡ଼ିଏ ପ ତୁରାଟି ପୁଅଟି ବାହାରେ ରହିକି ପଢୁଛନ୍ତି।
ଆଚ୍ଛା।
ଆଉ ଏବେ ଆମେ ଘରେ ପାଞ୍ଚ ଚାରି ପାଞ୍ଚ ଜଣ ଲୋକ ରହୁଛୁ ଆଉ
ପୁଅର କୋଉ କ୍ଲାସ?
ପୁଅ ଏବେ ଯୋଉ ପ୍ଲସ୍ ଟୁ ପାସ୍ କରି ଆକାଶରେ କୋଚିଂ ନଉଛି ଯେ ଇ ମେନ୍ ପାଇଁ।
ଓହ।
ତାର ଲକ୍ଷ ହଁ ସରକାରୀ ଇଏ କଲେଜ ହେଲେ ସିଏ ଇଞ୍ଜିନିୟରିଂ କରିବା ପାଇଁ ତାର ଏଇ ପ୍ରାଇଭେଟରେ ଇଚ୍ଛା ନାହିଁ ଆଉ। ସେଥିପାଇଁ ଗୋଟେ ବର୍ଷ ବନ୍ଦ କରିକି ତାକୁ କୋଚିଂ ଦିଆଗଲା ଆଉ
ଆଚ୍ଛା।
ତୁମେ କଣ କରୁଛ?
ମୋର ଏବେ ଏଇଟା ପ୍ଲସ୍ ଥ୍ରୀ ଚାଲିଛି ଫାଷ୍ଟ ଇଅର।
ପ୍ଲସ୍ର ଥ୍ରି ଫାଷ୍ଟ ଇଅର ତାମାନେ ମୁ ମୋ ପୁଅ ବୟସର ଝିଅ।
ଆଜ୍ଞା। ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଉଁ ହଁ ଭଲ ଅଛନ୍ତି।
ଆଉ ପରିବାରରେ ସବୁ କିଏ କିଏ ଅଛନ୍ତି?
ପରିବାରରେ କେହି ନାହାନ୍ତି ବାସ ମାମା ମୁଁ ମୋ ଜେଜେମା। ଆମେ ଏଇ ଥିଲୁ।
ଆଉ ଏବେ ତ ରଜ ଗଲା କେମିତି ରଜ ପାଳନ କଲ?
ରଜ କଣ ଆମ ଗାଁରେ ତ ଏବ ବର୍ଷ ଫାଷ୍ଟ ରଜ ମହୋତ୍ସବ ହେଇଥିଲା।
ହଁ।
ଦୋଳି ପଡିଥିଲା ରାମ ରାଜ ଠାକୁର ହେଇଥିଲେ। ଠାକୁର ପ୍ରାୟ ପ୍ରତିବର୍ଷ ହୁଅନ୍ତି କିନ୍ତୁ ଏଇ ମହୋତ୍ସବ କେବେ ହେଇନଥିଲା। ଏଇ ବର୍ଷ ଫାଷ୍ଟ ହେଇଥିଲା। ଆଉ ଫାଷ୍ଟ ରଜ ଦିନ ସାଙ୍ଗମାନେ ମିଶି ସବୁ ଭୋଜି କରିଥିଲୁ ଘରେ।
ତାହେଲେ ଭଲରେ ରଜ କଟିଛି।
ହଁ ତାପରେ ଗରମ ତ ଯୋଉ ହଉଛି କୁଆଡେ ବାହାରକୁ ବୁଲା ବୁଲି ଏତେ କରିବା ପାଇଁ ବି ଇଚ୍ଛା
ଆମର ତ ରଜ ହେଲେ ଆମେ ଙ୍କର କାମ ଟିକେ ଅଧିକ ହେଇଯାଏ।
ଛୁଟିରେ ଛୁଆ ସବୁ ଘରକୁ ଆସନ୍ତି। ଏ ରଜ ଯେତିକି କାମ ସବୁ ସାରିକି ବାହାରିଲା ବେଳକୁ କାଳବୈଶାଖୀ ର ପ୍ରଭାବ ତେଣୁକୁ ରଜକୁ ଭଲ ପା ଏବରେ ଆମେ ଏବ ବର୍ଷ ପାଳି ପାରିଲୁ ନାହିଁ।
ଆମେ ଯଉ ସନ୍ଧ୍ୟା ସମୟରେ ଏଇଠି ଯୋଉ ନାଚ ଗୀତ ହୁଏ ଗାଁ ରେ ବି ରଜ ମହୋତ୍ସବ ପାଳନ ହଉଥିଲା କିନ୍ତୁ ଆମେ ଭାଗିଦାରୀ ହେଇପାରିଲୁନି ଏଇ କାଳବୈଶାଖୀ ପ୍ରଭାବ ଯୋଗୁ ଆଉ।
ହଁ ବର୍ଷା ବର୍ଷା ସିଆଡେ ହଉଛି।
କାଲି ଟିକେ ଟିକେ ହେଇଥିଲା ଆଜି ବି ଆକାଶରେ ମେଘ ଦିଶୁଛି କିନ୍ତୁ ଏବେ ଖରା ଅଛି।
ଆମର ବି ଇଆଡେ ନା ହଁ ସେମିତି ଆମର ବି ଖାଲି ଟିକେ ଟିକେ ହେଇଥିଲା। ଆଉ ହେମିତି ନୁହେଁ କି ବେଶୀ ଗରମ କିନ୍ତୁ ପ୍ରବଳ ହଉଛି।
ହଁ ପ୍ରବଳ ଗରମ ମୋ
ହଁ ମାନେ ଖରା ଏତେ ଜୋରସେ ଯେ
ମୌସୁମୀ ଆସିକି ବି ଲାଗୁନି ମୌସୁମୀ ଆସିକି କି ମୌସୁମୀର ପ୍ରଭାବ ଏପର୍ଯ୍ୟନ୍ତ ପଡ଼ିନାହିଁ।
ମାନେ ବର୍ଷା ଦିନ ହେଲାଣି କିନ୍ତୁ ଖରା ହବାରେ ଲାଗିଛି।
ଲାଗିଛି। ରଥ ଆମର ଯୋଉ ଯାତ୍ରା ହୁଏ ଠାକୁର ଯୋଉ ଅଣସର ଘରେ ରୁହନ୍ତି ତାପରେ ଯାଇକି ଏଇ ଯୋଉ ଗୁଳୁ ଗୁଳି ଯୋଉ ଜିନିଷ ଟା ଭାଙ୍ଗେ। ସେ ପର୍ଯ୍ୟନ୍ତ ଯେତେ ବର୍ଷା ହେଲେ ବି ଏଇ ଜିନିଷ ଟା ରହିବ ଏଇ ଗୁଳୁଗୁଳି ଟା ରୁହେ ଏଇଟା ଆମର ଯୋଉ ପରମ୍ପରା ଅଛି ଯେ ଠାକୁର ଅନୱସ୍ଵର ଘରେ ରହିବେ ଇଏରେ ସେ ଏଠୁ ବାହାରିଲେ ଯାଇକି ଥଣ୍ଡା ପଡ଼ିବ।
ସ୍ନାନ ପୂର୍ଣ୍ଣିମା ଆମ ଘର ପାଖରେ ତ ଜଗନ୍ନାଥ ମନ୍ଦିର
ଆମର
ତାପରେ ଠାକୁର ଗାଧେଇଲେ ଅଣସର ଘରକୁ ଯିବେ ହଁ ସେଇ ଟାଇମ ରେ ତ ଟିକେ ବେଶୀ ଗରମ ଟା ହୁଏ।
ରଥଯାତ୍ରା କେମିତି ପାଳନ କର ପାଖରେ ତ ଜଗନ୍ନାଥଙ୍କ ମନ୍ଦିର?
ରଖ ରଥଯାତ୍ରା ମନ୍ଦିର ସାତ ଆଠ ବର୍ଷର ହେଲାଣି କିନ୍ତୁ ରଥ ହେଇନଥିଲା ଏଇ ବର୍ଷ ପାଷ୍ଟ ହଉଛି।
ନାଇ ଆମ ଗାଁରେ ରଥଯାତ୍ର ହୁ ବହୁତ ଭଲରେ ପାନ କରାଯାଏ ନୂଆ ରଥ ଏ ବର୍ଷ ହଉଛି। ପୁରୁଣା ରଥ ଟିକେ ଭାଙ୍ଗି ଗଲାଣି ନୂଆ ରଥ ହଉଛନ୍ତି। ବହୁତ ସୁନ୍ଦର ଭାବରେ ରଥଯାତ୍ରା ଆମର ଏଠି ପାଳନ ହୁଏ ଆଠ ନଅ ଦିନ ର ଭୋଜି ସବୁ ଗାଁ ଲୋକ ପ୍ରସାଦ ପାଆନ୍ତି ଆମେ ବି ନିଜେ ଆଉ ରଥ ଟାଣିବା ପାଇଁ ବହୁତ ଭଲ ଲାଗେ ହଉଛି ଆଉ ସେଇ ଆଠ ନଅ ଦିନ କେମିତି ପଳାଏ ଜଣା ପଡେନି।
ଆମର ସେ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ହେଇନଥିଲା ତ ମାନେ ହେଇନଥିଲା ସେଥିପାଇଁ ରଥଯାତ୍ରା ହେଇନଥିଲା ଏ ବର୍ଷ ଯେହେତୁ ଗୁଣ୍ଡିଚା ମନ୍ଦିର ହେଲା ପ୍ରତିଷ୍ଠା ହେଲା ତାପରେ ଏ ବର୍ଷଠୁ ରଥ ଟଣା ଷ୍ଟାର୍ଟ।
ଆମ ତ ବାହାଘର ହେଇଗଲାଣି ଆସି ପାଖାପାଖି ଉଣେଇଶି ରୁ କୋଡିଏ ବର୍ଷ ଭିତରେ ଆମେ ତଥାପି ପ୍ର ପ୍ରତିବର୍ଷ ଯାଉ ରଥ ଟାଣିବା ପାଇଁ ଯେହେତୁ ସମସ୍ତେ ପୁଅ ବଡ ବଡ ଲୋକ ଥାନ୍ତି ଆମେ ତ ବେଶୀ ବାଟ ଟାଣି ପାରୁନା ଠା ମୋର ସେମିତି ଟିକେ ବିଡିିଗି। ଠାକୁରଙ୍କୁ ଜୁହାରେ ଟିଏ କରିକି ପ୍ରସାଦ ପାଇକି ଆମେ ଆସୁ। ଆଉ ଛୁଆ ଆଉ ଘରର ଅନ୍ୟ ଲୋକମାନେ ଉଁ ଝିଅମାନେ ସମସ୍ତେ ରଥ ଟାଣନ୍ତି।
ଆମର ତ ଏ ବର୍ଷ ଫାଷ୍ଟ ହବ ଦେଖିବା କଣ ହଉଛି ହେଇନି ତ କେବେ ଆମର ଏଠି। ଅ ସୁକିନ୍ଦାରେ ଟିକେ ଫେମସ୍ ଆଜ୍ଞା ହଁ।
ମୁଁ କହିଲି ଯାଇକି ଏଥର ରଥ ଟାଣନ୍ତୁ।
ଆମର ତ ଏଠି ସୁକିନ୍ଦାରେ ଟିକେ ଫେମସ ରଥଯାତ୍ରାଟା।
ହଁ ମୁଁ ଶୁଣିଥିଲି ଆମେ ବି ଥରେ ଯାଇଛୁ ସେଇ ବାଟ ଦେଇକି। ବହୁତ୍ ବଡ ବଡ ରଥ ଠିଆ ହବାର ଆମେ ଦେଖିଛୁ। ଗାଡିରେ ଯେତେବେଳେ ଯାଉ ଆଖି ପଡିଯାଏ ବହୁତ୍ ବଡ। ହଁ ହାତୀବାରି ଜଗନ୍ନାଥଙ୍କ ମନ୍ଦିର ତ ପ୍ରଭୁ ମୁଁ ଦେଖିପାରିନି ମୋ ପୁଅ ହରିକା ଥରେ ଯାଇଥିଲେ ମୋ ଦେହ ଖରାପ ଥିଲା ମୁଁ ଯାଇପାରିଲିନି। କିନ୍ତୁ ଶୁଣିଛି ଆଉ ସବୁ ମୋବାଇଲରେ ଯୋଉ ଫଟୋ ଫଟୋ ଉଠେଇକି ଆଣିଥିଲେ ତାକୁ ସବୁ ଦେଖିଥିଲି।
ହଁ ମାରିକି ଦେଖିବେ ବହୁତ ବଡ ମନ୍ଦିର ସେ ସେ ପୁରା ଆମର
ହଁ ଶୁଣିଛି ଘରେ ସମସ୍ତେ ପାଖାପାଖି ଦେଖି ଖିଛନ୍ତି ଯାଇଛନ୍ତି ସେଦିନ ମ୍ ଟିକେ ମୋ ଦେହ ଖରାପ ଥିଲା ବୋଲିକି ମୁଁ ଯାଇପାରିଲିନି। ଆଉ ତାପରେ ଭାବି ମାନେ କିଛି ଥରେ ଦୁଇଥରେ ଚିନ୍ତା କଲୁଣି ଯିବା ପାଇଁ କିନ୍ତୁ ଯାଇପାରିନୁ। ବୋଧ୍ ହୁଏ। ଠାକୁରଙ୍କର ଡୋରି ଲାଗିନି ସେଥିପାଇଁ ଯାଇପାରିନୁ ଆଉ। ପ୍ରଭୁଙ୍କ ମହିମା। ଆଗକୁ କଣ ପଢ଼ାପଢ଼ି କରିବେ ପ୍ଲସ୍ ଥ୍ରୀ ପରେ ଆଉ ନା ସେମିତି କିଛି ଚିନ୍ତା କରିନାହାନ୍ତି।
ପ୍ଲସ୍ ଥ୍ରୀ ତ ମୋର ଏଇଟା ସେକେଣ୍ଡ ୟର୍ ହବ।
ହଉ ସେକେଣ୍ଡ ୟର୍ ତାହାଲେ।
ସେକେଣ୍ଡ ଇୟର୍ ହବ ଆଉ ଗୋଟେ ସେମିଷ୍ଟାର ବାକି ଅଛି।
ହଁ ହଁ।
ତାପରେ ଦେଖିବା ବି ଏଡ୍ କି ଏମ୍ ଏ କଣ ମୁଁ ଦେଖିବା କରିବି ଭାବୁଛି ଆଉ।
ହଁ। ଆଜିକାଲି ପାଠର ଗୁରୁତ୍ୱ ବହୁତୁ ଭଲସେ ପଢିକି ଗୋଟେ ଗମ୍ ସରକାରୀ ଚାକି
ଭଲସେ କ ମାନେ ହଁ ଗୋଟେ ଗମେଣ୍ଟ ଜବ୍ ପାଇଲା ବେଳକୁ ବହୁତ୍ କଷ୍ଟ ମାନେ ପିଲା ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ ପାଇ ପାରୁନାହାନ୍ତି।
ନାଇଁ ବହୁତ୍ ମାନେ ତାପରେ ଆଜିର ଦିନରେ ଯୋଉ ସବୁ ଚାଲିଛି ମଝିମଝି ଖେଳ ସବୁ ଆମେ ପାରିବାନି ନା। ତେଣୁକରି ଆମେ ଉଁ ଆମେ କର୍ମ ଉପରେ ବିଶ୍ଵାସ କଲେ ଯେ ହଁ ଆମେ ପଢିଚୁ କି ଲେଖିଚୁ। ଏଥିରେ ଆଉ କିଛି ହେଇଯାଉଚି ଯୋଉ ଯେମିତି ସବୁ ନ୍ୟୁଜ୍ ରେ ଆସୁଚି ଖାତା ଧରି ଦଉଚନ୍ତି ଏଟାକୁ ହଁ।
ହଁ ପଇସା ପତ୍ର ଟିକେ ପଶି ଯାଉଚି ବେଳେ ବେଳେ ବି ଏ ପେପର ଫେପର ସବୁ ଇଏ
ଲିକ୍ ହେଇଯାଉଚି ଏବେ ଏଇ ଆମର ପାଖ ପାଖରେ ନିଟ୍ ଏକ୍ଜାମ।
ହଁ ନିଟ୍ ଏକ୍ଜାମ ତ ଦି ଥର।
କେମତି ହେଲା ଆମେ ତ ସେରା ହଉଚି ଉଁ ପୁଅ ହେରିକା ବି ଫର୍ମ ଫିଲପ୍ କରିଥିଲେ। ତ ସେକଣ୍ଡେ ଇଏରେ ସେ ଆଉ ଦେଲାନି।
ପୁଅର କେତେ ପରସେଣ୍ଟ ଥିଲା?
ତାର ପ୍ଲସ୍ ଟୁରେ ପାଁଶହ ପଞ୍ଚାବନ ଥିଲା।
ଆଛା
ଏଇଟି ଫାଇପ୍ ଥିଲା ହୋଉଛି ଯୋଉ ଦଶମରେ।
ଆଚ୍ଛା
ଏଥିରେ ନାଇଣ୍ଟି ଟୁ ସେଥିରେ ଏଇଟି ଫାଇପ୍।
ଆଉ ଘରେ ସମସ୍ତେ, ହଁ ଏବେ ସେ କୋ କୋଚିଂ ନଉଛି ତାର ଟିକେ ହଉଛି ପ୍ରାଇଭେଟରେ ମନ ନାହିଁ ଆଉ।
ହୁଁ
ତାପରେ ଗମେଟେରେ ଟିକେ ପଢିଲେ ସବୁ ପ୍ରକାର ସୁବିଧା ପ୍ରାଇଭେଟ ଅପେକ୍ଷା। ସେଇଥିପାଇଁ ବେଶୀ କରି ସେ କୋଚିଂ ନେଲା କଇଲା ନାଇଁ ମତେ ମାନେ ଭଲ ସ୍କୋର କରିକି ମତେ ଆଇଦର ଏନ ଆଇ ଟି ନହେଲେ ବୁର୍ଲା ବଜେଇବାର ତାର ଟାର୍ଗେଟ ରେ ସେ ଯାଇଛି।
ଭଲ ତ ମାର୍କ ରହୁଛି ହେଇଯିବ।
ମାନେ ତାର ଷ୍ଟ୍ରେନ୍ତ ଭଲ ଅଛି।
ହଁ
ହଉ ଝିଅ ଆମେ ଏବେ ଏତିକି କଥା ହେବା ହଁ।
ଆଜ୍ଞା ହଉ ଯାଅ।